ହଁ। ଏ କଲ୍ ଗୁରା ଜମା ଶୁ ଶୁଭୁନି ତ ଭାରି ଇ ଅସୁବିଧା ହଉଚି। ନେଟୱାର୍କ ବି ଯୋଉ ବର୍ଷା ଯୋଗୁ କି କଣ
ହଁ ହେଇଥିବ ଆଉ। ହଁ।
ଏବେ ବର୍ଷା ହଉଚି ନା ଛାଡିଗଲାଣି?
ବର୍ଷା ଟା ଛାଡି ଯାଇଚି ଏଇନା।
ଅଁ ଏବେ ଛାଡି ଯାଇଚି ପାଗ ପୁରା ସଫା ହେଇଯାଇଚି।
ହଁ ଆମର ଏଇପଟ ଆକାଶଟା ପୁରା ସଫା ଦେଖା ଯାଉଚି।
ହଁ ସଫା ହେଇଗଲାଣି।
ଆଉ ରାତି ବେଳକୁ ଆଜି ହବନି। ଯାଇଁ ଗୁଳୁଗୁଳିଆ କରିଥିଲେ ଜଣା ପଡନ୍ତା।
ଗରମ୍ ଥଣ୍ଡା ଲାଗୁଚି ଏତେ ବି ଲାଗୁନି ତ ଗରମ୍ ହଉଚି। ମାନେ ଘରେ ବିନା ଫ୍ୟାନ ରେ ତ ବସି
ହେମିତି ଫ୍ୟାନ୍ ନ ନଗେଇଲେ କେମତି ବସି ହବ। ଯାହେଲେ ଫ୍ୟାନ ଲଗେଇବାକୁ ପଡିବ।
ଆଉ ସେରା ଯଉରା ଯୋଉ ଯୋଉ ଦୋମାସି ପଡୁଚି ଯୋଉ ଦୋମାସି ଦୋମାସି ପଡିଛି ଏ ପାଳି
ଏଇଥର ହଁ।
ଏତେବେଳକୁ ତ ଆମର ହବା କଥା କୋଉ ମାସ? ଅ ଯେ ଶ୍ରାବଣ ମାସ ନାଇଁ?
ହଁ ହଁ।
ଜୁନ୍, ଜୁଲାଇ ହଁ ଏଇଟା ଅଗ ଅଗଷ୍ଟ ମାସରେ ତା ମାନେ ଆମର ଓଡ଼ିଆରେ କଣ ଏଇଟା ଶ୍ରାବଣ ମାସ ନାଇଁ କି?
ହୁଁ ହୁଁ ହଁ।
ଓଡିଆରେ ତ ବୋଲବମ୍ ମାସ। ଅ ମାନେ ବାରଟା ଜାଗାରେ ତ ତେରଟା ମାସ ହେଲା।
ହଁ। ଜ୍ୟେଷ୍ଠ, ଆଷାଢ, ଶ୍ରାବଣ ଏଇଟା ହେଇଥାନ୍ତା।
ଆମ ବାରଟା ଜାଗାରେ ତ ତେରଟା ମାସ ହେଲା ଆଉ, ଜୁଲାଇ ଆମର ପୁଣି ଜୁନ୍, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଡିସେମ୍ବର ଜାଗା ରେ କଣ ଫିସେମ୍ବର ଲାଗିବ ନା ଅଗଷ୍ଟ ଜାଗାରେ ଆଉ କଣ ଲାଗିବ?
ଏଟା କାଇଁ ଶୁଣିନି ତ।
ଆ ଏଇ ବାରଟା ଜାଗାରେ ଆମେ ତ ଜାଣିଛେ ସମ୍ ବାରଟା ଟା ମାସ ତେରଟା ମାସ ହଉଚି ତ ଆଉ ଗୋଟେ ଏକ୍ସଟ୍ରା ମାସ ଯୋଡି ହଉଚି ସେଇଥିପାଇଁ ତ ବାରଟା ଜାଗାରେ ତେରଟା ମାସ ହେଇଗଲା। ଅଗଷ୍ଟ ଜାଗାରେ ଫଗଷ୍ଟ ହବ।
ହଁ ହଁ। ଏଇ ଯୋଉଟା ଯୋଉଟା ଇଏ ହେଇଚି ଯୋଉଟା ହଁ। ଦୋ ଆ ଦୋ ମାସି ଯୋଉଟା ପଡିଚି ହଁ।
ତାର ନାଁ ନାହିଁ ତ ଅଘରି ସେ ଅଗ ତାର ନାଁ ନାହିଁ। ପୁରୁଷୋ ତମ ମାସ। ନାଇଁ ସେଥିପାଇଁ ଏଇଟା କୁହାଯାଇଚି ପୁରୁଷୋତ୍ତମ ମାସ।
ହଁ।
ତମର କଣ ଉଁ ନାଇଁ ମ ମୁଁ କହଲି ମୁଁ କହିଲି ଠାକୁର ଫାକୁର ତମର ସବୁ ଦୀକ୍ଷା ଫିକ୍ଷା ଘର ନା ନାଇଁ
ହଁ ହଁ ତମେ ସେଟା କହୁ ନାଇଁ ନାଇଁ। ଆମର ନର୍ମାଲ ଠାକୁରେ ଖି ଜୟଗୁରୁ ଦୀକ୍ଷା ମୁଁ ନେଇଛି। ମୋ ବଡପା ଯିଏ ପୁରା ଜୟଗୁରୁ ମାନେ ପୁରା ଡାଇରେକଟ ଗିସି ଏଠି ମୋର ଜଣେ ଦେଢଶୁର ଅଛନ୍ତି ଯେ ପୁ ତାଙ୍କର ସମସ୍ତେ ବି ଜୟଗୁରୁ।
ଆ ହା ଆମର ତ ଏଠି ଆମକୁ ଏଠି ସବୁ ହୁଁ ଜୟଗୁରୁ ବାଲା ଏଇ ଗାଁ ଟାରେ ସମସ୍ତେ ଆଉ ଏମିତି କାହା ଘର ନାହିଁ ଯେ କିଏ ଦୀଖିତ ନୁହନ୍ତି ଆମେ ବି ଆମକୁ ବି ଏବେ ଦେଇ ଦେଇଛନ୍ତି।
ହଁ କିନ୍ତୁ ଭଲ ଯେ ଠା କୁରଙ୍କର ଯୋଉ ବହିଉରା ଯୋଉ ବାପା ଯେତେବେଳେ ଜୟଗୁରୁ ମୋ ବଡ ବାପା ଯେତେବେଳେ କରନ୍ତି ଆମେ ସବୁବେଳେ ସନ୍ଧ୍ୟା ବେଳକୁ ସକାଳୁ ତାଙ୍କକତିରେ ବସଉ ପା ମନା କଲା ବଳେ ବସିବୁ ଠାକୁରଙ୍କ ବହିର ପଢାପା ଦି କଦମ ପଢ। ଏଇ ନାରୀ ନୀତି ଏଇ ଯୋଉ ଏବେ ଯୋଉ ବହି ଉରା ସବୁ ଏତେ ବଢିଆ ଲାଗିବ ସେ ଯେମିତି ପଢିବା ପାଇଁ ଏଟା ମତେ ମ ମତେ ହଁ ମତେ ବଢିଆ ଲାଗେ ଆ ଠାକୁରଙ୍କ ଗୀତ ଜୟଗୁରୁ ଗୀତ ଗୁରା ବି ମୋତେ ଭଲ ଲାଗେ। ମୁଁ ବା ଏଥର ମୋବାଇଲରେ ବସୁଛି। ହଁ ହଁ ଏଇ ମୋବାଇଲରେ ବସୁଛି ଘରେ।
କିଏ ଦା
ବର ମୁଁ ବଡ ବାପା
ବଡ ବାପା ତମେ ବଡ ମା ବି ସେ ମିଶିକି ତାଙ୍କ ସାଙ୍ଗେ ତ ଗାଉଥିବେ?
ତାଙ୍କ ବୋହୂ ଏରିକା ସମସ୍ତେ ତାଙ୍କର ତାଙ୍କ ପୁଅ ଉରା ଯିଏ ଯେମିତି ଏମତି ଆଇଁଷ ଫାଇଁଷ ଖାଇ ଦଉଛନ୍ତି କିନ୍ତୁ ତାଙ୍କ ବଡ ବୋହୂ ଯିଏ ସେ ପୁରା ସମ୍ପୂର୍ଣ୍ଣ ଆଇଁଷ ଛାଡି ଦେଇଛନ୍ତି।
ହଁ ହଁ।
ସିଏ କହିଲେ ପା ମୁଁ ଯାହା ହେଲେ ବି ମୋ ବଡ ବୋଉ ହାତରୁ ମୁଁ ଖାଇବି ଯରା ସବୁ ଆଇ ସ ଫାଇସ ବାରୁଛନ୍ତି ଶୁକ୍ରବାର ସିନା ବାରୁ ହଁ ଖାଇବି।
ଓ ହୋ! ଆଉ କୋଉଠି ତ ତାହେଲେ ଯେତିକି ଯିଏ ହେଇଗଲେଣି ସିଏ ଆଉ ଖା ନା ସୁସ୍ଥ ହେଇନି ରେ ସେତିକ ନୁଁହ ସୁସ୍ଥ ହେଇନି ଖାଇ ସେମାନେ ହେବେ। ସ ଯୋଉ ସେମାନେ କଣ କି କା କାହାର ରନ୍ଧା ଖାଦ୍ୟ ଖାଇବେନି କାହା ଘରୁ କିଛି
ଆଗରୁ ବି ମୋ ବାପା କାହା ରନ୍ଧା ଖାଦ୍ୟ ଖାଆନ୍ତିନି। ସେ ଜମା ଖାଇବେନି। ଏଇ ମୋ ଭାଉଜ ରାନ୍ଧିଥିଲେ ଖାଇବେ ନହେଲେ ମୋ ବୋଉ ଯେତେବେଳେ ସେଠି ଥିଲା ମୋ ବୋଉ ରାନ୍ଧିଲେ ମୋ ବଡବାପା ଟିକେ ଖାଆନ୍ତି। ମୋ ମା ଯୋଉ ସମୟରେ ଇଏ ଟାଇମ ରେ ଯୋଉ ପାଞ୍ଚ ଛଅ ଦିନ ଆ ମୋ ମା ମୋ ବୋଉତା ରାନ୍ଧିଲେ ମୋ ବଡବାପା ଖାଆନ୍ତି। ଆମର ଆଇଁଷ ଆସିଥାଏ କିନ୍ତୁ କେବେ ଖାଏନି ହଁ।
ଠାକୁର ବାକୁର ଇଏ କରିବା ଭଲ।
ଏଠିବି ଏଠିବି ଆମନ ହଁ ଏଠି ଆମ ନନା ଯୋଉ ଜୟଗୁରୁ ଯିଏ ଅଛନ୍ତି ସିଏ ବି ସେମିତି ବାରନ୍ତି। ଆମେ ଯେତେବେଳେ ଖଞ୍ଜା ଘର ହେଇନଥିଲା ଆମେ ସେତେବେଳେ ମୁଁ ଯାହା କାରିକୁରା ଦେଲେ ସେ ଖାଇ ଦଉଥିଲେ। ସେ ଜାଣିଛନ୍ତି ମୁଁ ଏ ଯୋଉ ଜୟଗୁରୁ ମୁଁ ଦୀକ୍ଷା ଦୀକ୍ଷିତ ହେଇଛି ହେଥିରେ ସେ ଖାଆନ୍ତି ସିଏ ଏବେ ପା ମୋ ଝିଅ ଟାକୁ ବି ନେଇକି ଦୀକ୍ଷା ଦେଇ ଦେଇଛନ୍ତି ମୋ ପୁଅ ଟାକୁ ନେଇକି ଦେଇ ଦେଇଛନ୍ତି। ଦେଖିଲାବେଳକୁ କେହି କିଛି କରୁନାହାନ୍ତି ମୁଁ କହିଲି କେହି କିଛି ନ କରୁଛନ୍ତି ଜୁଆର ହୋଉଥା ଠାକୁରଙ୍କୁ।
ଇଷ୍ଟାବୃତ୍ତି କରୁଛନ୍ତି ନା ନାଇଁ?
ନାଇଁ କରୁନାହାନ୍ତି।
ଇଷ୍ଟାବୃତ୍ତି କେହି କରୁ ନାଇଁ ତମେ ମାନ କରୁନ କି?
ନାଇଁ ଆମେ କେହି କରୁନୁ।
ଆଉ ନାଇଁ ମତେ ଆମକୁ ଏଠି କହିଲେ ତମେ ମାଛ ମାଂସ ଯାହା ଖାଅ ପଛେ ଠାକୁରଙ୍କ ନାମ ନିଅ। ଇସ୍ ଇଷ୍ଟଭୃତିଟା କର ଇଷ୍ଟଭୃତି କଲେ ବହୁତ ମାନେ ଖଣ୍ଡନ ହବ ରିଷ୍ଟ କି ପାପ ଖଣ୍ଡନ ହବ ଗୋଟି ହଁ। ଅଛି ଯେହେତୁ ମୁଁ ତାଙ୍କୁ କହିଲି ମୁଁ କହିଲି ଆମର ତ ଆମ ବାପ ଘର ଆମର ତ ମାଆ ବାପା ହେରିଆ ମହିମା ଦିକ୍ଷା ବାଲା। ଆଉ ହୁଁ ଆମର ତ ସେପଟେ ମହିମା ଦିକ୍ଷା ବାଲା ଆମର ତ ଯୋଉ ଯୋଉ ସେ କହିଲେ ହଁ ହୋଇଥାଆନ୍ତୁ ପଛେ। କିନ୍ତୁ
ହଁ
ତାକୁ ନେ ମାନେ ସେ ନେବ। ମୁଁ କହିଲି ଏଇଟା ଗୋଟେ କହୁଚନ୍ତି ଯେ ଆ ଯୋଉ ଆମେ ତ ଠାକୁର ଛୁଆ ବେଳେ ମାନେ ବାହା ସାହା ହେଇନୁ। ଯେକୌଣସି ଠା ତାକୁ ଆମେ ଇଏ କରୁଥିଲୁ। ତାପରେ ମୁଁ ଯଦି ଦି ଶିକ୍ଷିତା ନହେଲେ ବି ଯେହେତୁ ମା ବାପା କରୁଥିଲେ। ମୁଁ ଟିକେ ଟିକେ କିଛି ଇଏ ଥିଲା। ଏବେ ଆପଣ ହେଠୁ ବାହାଘର ହେଲା। ବ୍ରାହ୍ମଣ କର୍ଣ୍ଣ ମନ୍ତ୍ର ଅଲଗା ଦେଲେ। ହେଠୁ ଯେହେତୁ ବାହାଶାହା ହେଲୁ ଯେହେତୁ ବାହା ସାହା ହେଲୁ
ତମେ ଯାଇଚ ଜୋରନ୍ଦା ଜୋରନ୍ଦା ଯାଇଛ। ଆଉ କପିଳାଶେ କପିଳାଶେ
ହ୍ୟାଲୋ
କପିଳାସ ଯାଇଚ।
ହଁ କପିଳାସ ଯାଇଚି ବହୁତ ବାର ଥରେ ନୁହେଁ ଆଉ ବାରବାର ସେଇଆଡ଼େ ଆମ ବାସସ୍ଥଳୀ।
ହଁ ଆମର ଅଳ୍ପ ବାଟ ଆଉ।
ହଁ ଯେ ସେ ସେଇଥିପାଇଁ ସେଇ ସେଇଥିପାଇଁ କହୁଚି ଏହି ପଟ ତ ସମସ୍ତେ ଜୟଗୁରୁବାଲା ଏଇଠୁ ଆରମ୍ଭ କରି ସମସ୍ତେ ଏଇଗୁଡା ଜୟ ଜୟଗୁରୁବାଲା ହେଇଯାଇଛନ୍ତି। ମୁଁ ତାଙ୍କୁ ଟିକେ ଏଇଠି ଇଏ କଲି ମୁଁ କହିଲି ଆଉ ସବୁଆଡ଼େ ତ ସମସ୍ତେ ଦେଇ ଦଉଚନ୍ତି ଦୀକ୍ଷା ଶିକ୍ଷା ଆମେ କାହାଙ୍କୁ ଧରିବୁ। ଯେତେ ଠାକୁର ଏକେ ହେଲେ ବି ତାଙ୍କର ତ ରୂପ ଅଲଗା ଅଲଗା ତାଙ୍କର ତ ନାମ ଅଲଗା ଅଲଗା। ଆଉ ଆମେ କଣ କେମିତି କରିବୁ। ହଁ ତମେ ସିଏ କହିଲେ କି ଆମ ଠାକୁର ବଡ଼।
ନାଇଁ ହେ ଛାଡ଼ ସେ କଥା ଛାଡ଼ ସେ କଥା ଛାଡ଼ ତମ ପୁଅ ଝିଅ କେତେ ଜଣ।
ପୁଅ ତ ଏ ଝିଅ ତ ଗୋଟେ ଆଉ। ଆଉ କଣ?
ଝିଅ କେତେ ବର୍ଷ ହେଲାଣି।
ଝିଅକୁ ସାତ ବ ସାତ ବର୍ଷ କେତେ ମାସ ମାନେ ଆଠ ଚାଲୁଚି ଆଠେ। କରିନି ଆଉ ଥାର୍ଡ କ୍ଲାସ ପଢ଼ୁଛି।
ହେଇ
ଏଠି ଅସୁବିଧା ଟିକେ ହଉଛି ଟିୟୁସନ ଫ୍ୟୁସନ ଟିକେ ମିଳୁନି ତ। ଟିୟୁସନ ଫିୟୁସନ ଆଁ ଅସୁବିଧା
ଏ ଶିଶୁ ଶିଶୁ ମନ୍ଦିର ପିଲା।
ହଁ ମାନେ ବିଦ୍ୟା ବା ତାଙ୍କ ସ୍କୁଲ ନା ବିଦ୍ୟା ନି ଭାରତୀୟ ବିଦ୍ୟା ନିକେତନ ତ। ତକ୍ଷଶିଳା ତକ୍ଷଶିଳା ପିଲା ଯେ ଟିୟୁସନ ମା ପାଖରେ ମିଳି ଯିବା ସମସ୍ତେ କହୁଛନ୍ତି। ଆମେ ଛୁ
ତାଙ୍କ ତାଙ୍କ ତାଙ୍କ ମ୍ୟାଡ଼ାମ୍ ଯିଏ ତାଙ୍କୁ ପଢଉଛନ୍ତି। ତାଙ୍କ ତା ପାଖାପାଖି କେହି ନାହାନ୍ତି କି?
କେହି ନାହାନ୍ତି ଯିଏ ପା ଅଛନ୍ତି ସେମାନେ କହୁଛନ୍ତି ଆମେ ଛୋଟ ପିଲାଙ୍କୁ ଟିଉସନ କରିବୁନି। ସେଇଥିପାଇଁ
ଆଉ ତମଖରେ ପଢୁଛ ଏଇନା ବର୍ଷେ ଦି ବର୍ଷ ପଢିଚ ଆଉ ତାପରେ ତମେ ଯୁଆଡେ ଛାଡିବ ଆଉ।
ଓ ସେଇ ସେମିତି ତ ନାହିଁ ନାହିଁ ହେଇ ହେଇ ଚାଲିଛି ଆଉ ଗୋଟେ ଗୋଟ ପ୍ରାଇଭେଟ ଜାଗାରୁ ଆଣିକି ଆଉ ଗୋଟ ପ୍ରାଇଭେଟକୁ ଛାଡାର ବି ଠିକ ନୁହେଁ।
ନାଇଁ ନାଇଁ ଶିଶୁ ମନ୍ଦିର ପିଲା କିନ୍ତୁ ଭଲ ପଢିବେଶି ସେ ଟିକେ କଣ କଲେ ତାଙ୍କର ଅଲଗା ପାଠ ଦେଖୁିଲୁ ବହୁତ ମାନେ ଏଇ ଆମ ଇ ପାଠ ଅପେକ୍ଷା ସ ହଁ ତାଙ୍କର ଓଡିଆଠୁ ଆରମ୍ଭ କରି ହି ହଁ।
ତ ସବୁ ହଉଛି ଏମିତି ବି
ସମୟନା ଯଦି ନେଇଯିବାକୁ ଏତେ ପଞ୍ଚମ ପାର କରିଦବ କି କଣ ପଞ୍ଚମ ଏତେ ସେ ପିଲା ନଲେଜ ଅଲଗା ପ୍ରକାର ଇଂଲିଶ ଇଏ ସବୁ ତାଙ୍କର ଅଲଗା ଆସିବ ଭାରି
ହଁ ହଁ ପଢୁଛି ପଢୁଛି ଯେ ଏଇ ସେ ହଉଛି ଆମକୁ ଟିକେ ଯିବା ଆମେ ଯୋଉ ପୁରୁଣା ଜାଗାରେ ଉଠି ଆସିକି ଆଉ ଗୋଟେ ଜାଗାରେ ରହିଛୁ ଯେ ସେଠୁ ଟିକେ ଯିବାକୁ ବସ୍ ଫସ୍ ମାନେ ହାଫ୍ କିଲୋମିଟର ପୁରା ବସ୍ ଯିବାକୁ ହଉଛି କେହି ନାହାନ୍ତି ସବୁବେଳେ କିଏ ଛାଡି ନବ। ଆଉ ଟିଉସନ ବି ନାହିଁ ବହୁତ ଅସୁବିଧା ହଉଛି ଯାହାକୁ କହିଲେ ଆମେ ଛୋଟ ପିଲା ଟିଉସନ କରିବୁନି କିଛି ନାଇଁ ଏମିତି ସବୁ କହୁଛନ୍ତି ଆଉ ଦେହହାର ଭାରି ଅସୁବିଧା ଲାଗୁଛି।
ମୁଁ ତମ ସାଙ୍ଗରେ କଥା ହଉଛି ଦିନ ଦିପ ମୋ କେଡେ ପେଚାଟି ଆମ ଏଇ ମ ଏଇ ପାଖରେ ବହିଛି ହାତ କତି
କଉଠି ତମ ଗଛ ଘର ମାନେ କଣ ଯୋଉ ଆର ଧଳା ପେ
ନାଇଁ ଧଳା ନୁହଁ ଏଟା କଳା ଟେ ଛେବଲା ଛେବଲା ଦେଖା ଯାଉଛି ସେ ପୁରା ଅନେଇ ତ ମରିଆଡ଼େ ଆଉ।
ହଁ ସେଇ ପେଚାାଗୁା ଦେଖିବାକୁୋହୁ ସେମତି ଅନଥିବ ଗୋଟେ ଯୁଆଡେଇଥିବେ ସେମିତି କହନ୍ତିନ ଚା ଭଳିଆ ଅନେଇଚି ସେମିତି ଛୋଟିଆ ପେଚା ନା।
ତା ବେକଟାକୁ ଦେଖୁନା ଚାରିପଟକୁ ବୁଲେଇ ପକଉଛି।
ହଁ ହଁ ସେଇଟା ତ ଆଉ।
କି ଅନ୍ଧାର ହେଇନି ଅନ୍ଧାର ତ ହେଇନି ସେ କଣ ପାଇଁ ବାହାରି ସାରିଲେଣି ଦିନ ଦିପହରୁ କେଜାଣି। ନାଇଁ ଏଇ ଗଛ ଭିତରେ ଗୋଟେ ଆମର ଅନ୍ଧାରୁଆ ହେଇଛି ବୋଲି ତା ଭିତରେ ଭାରି ପଡିଛି।
ନାଇଁ ନାଇଁ ପେଚା ବସିଲେ ଭଲ କି?
ପେଚା ଘର ଆଡେ ଗଲେ ଭଲ ନୁହେଁ ଏଇ ବାରିପଟ ଆଡେ ଗଛରେ ବସିଲେ ଏଥିରେ କଣ ଅଛି।
ଓ ହୋ ହୋ।
ଘରେ ବସୁନଥିଲିବ ବୋଲି ମାନେ କଣ ଆମର ଏଇ ପେଚା ଖା ହଳୁ ହାଳୁ କେମିଆ ପେଚାଟି। ପେଚା ଆ ଘର ଆଡେ ଯ ରାତିରେ ଆମେ ଶୋଉଛେ କିଏ କୋଉଠୁ ବସୁଥିବ ବୋଲି କିଏ ଦେଖୁଛି।
ହଁ ବା ଆଉ କିଏ ଦେଖୁଥିବ ଯିଏ ଜଣ ଜଣଙ୍କ ମନରେ ଆସ ଆଶଙ୍କା ସେନ କି କାଳେ ଖରାପ ହବ କି ଏମିତି ସବୁ ଆମେ ମୁଁ ଏବେ ବାପା ଘରକୁ ଯାଇଥିଲି ହେଇଠି ଆମ ହେଇ ଆଉଳିଆ ଗୋଟେ ଡାଳରେ ଜଣଙ୍କର ଗଛ ବାର ଡାଲଟା ଆସିଚଛି ଆମ ପୁଟକୁ ବହୁତ ଉଚ୍ଚାରେ ପୁଣି ସିଏ ବସିଛି ଯେ ସିଏ ଆମ ଭାଉ କହୁଛନ୍ତି ଇଏ ବସିଲାହିଁକି କଣବ ମୁଁହିଲି ଏତେଣ୍ଡ ମନରେ ଭାବୁଛ ଯେ ତ ତାଙ୍କ ଗଛ ବାରି କାହାର କୁଆଡେ କୋଉଠି
ନାଇଁ ଘର ଚା ଘର ଚାଳେରେ ଯଦି ତମେ ଦେଖିଲ ବସିଚ ବୋଲି ଖରାପ। ହେଲା ସିଜୁ ଡାଙ୍ଗ କଣ ଗୋଟେ ପୋତନ୍ତି କୁଆଡେମି କଣ କରନ୍ତି? ଆଉ ସେ କେତେବେଳେ ହଁ ଧରା ପେଚା ଟା ଏତେ ସହଜରେ ଧଳା ପେଚା କଣ ଏତେ ସହଜରେ ଯୋଉ କାହିଁ କୋଉଠି ଦେଖା ଯାଉଛି। ଏଇଟ ତ ଏଇ ବଣୁଆ ଏଇ ଘରୁଆ ଯୋଉ ଛୋଟିଆ ଛୋଟିଆ ପେଚା ଗୁଡ଼ା ଏଇ ପକଡ଼ି ପକଡ଼ି ହଁ ହଁ।
ହୁଁ।
ଏଇ ଆମ ଦେଇ ତାକୁ ଭଲ ଦେଲେ ବି ସେ ଗଲା ଅନେଇଥା ତା ବେକ୍ ପଟା ମୋଡି ହଉଛି ଚାରିପଟକୁ।
ଚାରିପଟକୁ ପୁରା ଅନେଇକି ପୁରା ଗୋଲ ଗୋଲ ଯ ଗୁଲୁ ଆପଣ ପେଚାର ଗୋଲ ଗୋଲ ଆଖି।
ହଁ।
ଦେଖିବାକୁ ଭଲ ଲାଗେ ହେଲେ
ମୁଁ ତ ଏଇନା ଘର ଗୁଡା ସବୁ ଖରିିକି ମୁଁ କହିଲି ଘର ଗୁଡା ଖରିକୁଥାଏଁ। ଆଉ ଦେଖିବା ଯିବି ଟିକେ ଚାଲିବାକୁ ଯେ ଏ କଥାବାର୍ତ୍ତା ହେଲୁ ହଁ। ହଁ ସଖିନି କିଲୋମିଟର ଖଣ୍ଡେ ହବ ସେଇତିକ ଚାଲୁଚୁ ଆଉ ହଉ ରଖୁଛି ମୋର ଆ ଯିବି ଟିକେ ଖରକା ଖରିକି କରିବି ଆଉ।
ହଁ ହଁ ମୁଁ ବି ଯାଉଛି ଆଁ ହଉ ରଖୁଛି ଆ।